ନମସ୍କାର।
ନମସ୍କାର ନମସ୍କାର ବିଭୁ ଭାଇ କଣ କରୁଛ?
ଭଲ ଅଛି ଏବେ ଟିକେ ଖାଇକି ଆସିଲି ଆଉ। ପିଲା ଦିଇଟାକୁ ପାଠ ପଢ଼ଉଥିଲି।
ଆଚ୍ଛା ଆଚ୍ଛା କଣ ପଢ଼ଉଥିଲ ବିଭୁ ଭାଇ?
ତାକୁ ଟିକେ ହୁମାନ ରିପ୍ରଡକ୍ସନ ଟା ଟିକେ ପଢ଼ଉଥିଲି ବୁଝା ପଡୁନଥିଲା ତ ସିଏ ଦେଖିକି ଲାଜ କରୁଥିଲା ତାକୁ ବାଡ଼େଇ ବାଡ଼େଇକି ପଢ଼ଉଥିଲି ସେ ଚାପ୍ଟର ଟା।
ଆରେ ଆରେ ଲାଜ କରିବାର ଏଥିରେ କଣ ବିଷୟ ଅଛି ଏହା ତ ଆମକୁ ବହୁତ ନିତ୍ୟାନ୍ତ ଆବଶ୍ୟକ ଏବେ କାଳର ପିଲାମାନଙ୍କ ପାଇଁ ଏହା ତ ସରକାର ବାଧ୍ୟତା ମୂଳକ ବି କରିଦେଇଛନ୍ତି ତମେ ଭଲ ହେଲା ପିଲାମାନଙ୍କୁ ବାଡ଼େଇ ବାଡ଼େଇ ପଢ଼ଉଛ। କିନ୍ତୁ ମୋ ହିସାବରେ ତୁମେ ପିଲାମାନଙ୍କୁ ବାଡ଼େଇ ବାଡ଼େଇ ନ ପଢ଼େଇବା ଦରକାର। କାହିଁକି ନା ପିଲାମାନେ ଏବେ ବାଡ଼େଇବାରେ ବୁଝନ୍ତିନି ପିଲାମାନଙ୍କୁ ଯଦି ଆମେ କିଛି ଶିକ୍ଷଣୀୟ ଢ଼ଙ୍ଗରେ ଶିଖାଇବା। ତାହେଲେ ସେ ସେଇ ପାଠକୁ ଜଲ୍ଦି ଶିଖିଯିବେ।
ସେଇଟା ସତେ ଅଟେ ତମେ ଯୋଉ କଥା ଠିକ କହୁଛ ଲେକିନ ତମ ପୁଅ ଭଳି ମୋ ପୁଅକୁ ପଳନି ମୋ ପୁଅ ପୁଅ ନୁହଁ ତମ ପୁଅ ସ୍କୁଲ ରେ ଯାଇକି ଶହେ କିଳା କରୁଛି ହେଲେ ବି ଭଲ ପାଠ ପଢ଼ି ଦଉଛି। ତାକୁ ତମେ କଣ କଣ ଚିକଣ କଥାରେ ବି ଶୁଣି ଦଉଛି। କିନ୍ତୁ ମୋର ସିଏ ଶୁଣିବ ନାହିଁ ତାକୁ ତା ମା ବାପା ତାଙ୍କୁ ବିଡ଼ି ଧରିକି ବହିଲେ ହିଁ ସେ ପାଠ ପଢ଼ିବ ବୁଝିଲେ।
ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କର ପୁଅ ବହୁତ ଜିଦ୍ଖୋର ସେ ପଢ଼ାପଢ଼ିରେ ବେଶୀ ଧ୍ୟାନ ଦେଉନାହିଁ ତାହେଲେ ଯାହା ଲାଗୁ ଛି ବୋଧହୁଏ ତାର ଆଉ କେଉଁଥିରେ ଇଣ୍ଟରେଷ୍ଟ ଥିବ ଯେମିତି କିି ଖେଳ କୁଦ। କିମ୍ବା ମ୍ୟୁଜିକ କିମ୍ବା ଡ୍ୟାନ୍ସ କିମ୍ବା ଆକଟିଂ ଆପଣ ଟିକେ ତାକୁ ପଚାରନ୍ତୁ ଯେ ତାର କଣ କୋଉ ଜିନିଷରେ ଟିକେ ଅଛି।
ତାକୁ ଖାଲି ଝିଅ ଜିନିଷ ବେଶୀ ପସନ୍ଦ ସିଏ ତା ମା ର ଚୁଡ଼ି ପିନ୍ଧେ। କହିକି ଦିନ ରାତି ସ ମୋବାଇଲ ରେ ଖାଲି ଚାଟିଂ କରିଥାଏ କାହା କାହା ସହିତ। ସବୁ ଲକ୍ ଚାଟ୍ କରିଦେଇଥାଏ ମତେ କିଛି ଦେଖିବାକୁ ମିଳେନି ଏତେ ଚୁଲୁ ଚୁଲିଆ ଚଗଲା ଏ ତ ବୁଦ୍ଧି କରିଲେ କଣ ହବ ତମ ଅର୍ଥାତ ତମ ପୁଅ କଣ? ପିଲା କରୁଛି ହେଲେ ବି ପାଠ ପଢି ଦଉଛି ତମକୁ କିଛି ଜଣା ପଡୁନି। ଛାଡ ପିଲାମାନେ ତ ଏମିତି ହିଁ କରିବେ ତା ବୟସ ସେଇଟା ସେ କରିବ କରୁ। ପାଞ୍ଚ ବର୍ଷ ପରେ ସେ ନିଜେ ପାଠ ପଢାରେ ଲାଗିଯିବ। ଆଉ କଣ କୁହନ୍ତୁ କଣ ଖାଇଲେ ଆଜି।
ଆରେ ମୁଁ ତ କାଲି ମୋର ଭୁବନେଶ୍ଵର ଯିବାର ଅଛି କିଛି କାମରେ ଅଫିସ କାମରେ ସେଇଥିପାଇଁ ଆଜି ତ ମୁଁ ଘରେ ଆଜି ଭାତ ଡାଲି ସହିତ ଛତୁ ଦୋ ପିଆଜା ଖାଇଲି। ଆପଣ କଣ ଖାଇଲେ?
ମୁଁ ଖାଇଲି ପଖାଳଭାତକୁ କଦଳୀଭଜା। ତା ସହିତ କାଞ୍ଜି।
ଆଚ୍ଛା ଆଚ୍ଛା ତାହେଲେ କଦଳୀ ବଜାର ଟା ଯୋଉ କରିଲେ ସେଇ କଦଳୀଟି ବଜାରରୁୁ ଆଣିଲେ ନା ବିଲରୁୁ।
ତମ ତମର ହିଁ ତ ଥିଲା ତମ ବାଡିରେ ଥିଲା ନା। ତମେ ହିଁ ଦେଇଥିଲ ଭାଉଜ ଦେଇଥିଲେ ନା।
ଆଚ୍ଛା ଆଚ୍ଛା ତାହେଲେ ମୋ କଦଳୀଟି ଆପଣ ଆଜି ନେଇ ଯାଇଛନ୍ତି। ରୋଷେଇ କରିବା ପାଇଁ।
ହଁ ଭଲ କଦଳୀ ଥିଲା ଆପଣଙ୍କ ବାଡିର। ବହୁତ ଭାଜିକି ଖାଇଲୁ ବହୁତ ଟେଷ୍ଟି ଲାଗିଲା କଣ କରିବି। ବଢିଆ ଲାଗିଲା ସନ୍ତୁଷ୍ଟ ଲାଗିଲା ସବୁଦିନେ ଛତୁ ପନିର କାଲି ହିଁ ତ ଛତୁ ଆଣି ମୁଁ ଛତୁ- କୁକୁଟିଆ‌ ରାନ୍ଧିଥିଲି ଆଜି ଆଉ ରାନ୍ଧିବାକୁ ଇଚ୍ଛା ହେଲାନି ସୋ ଆଜି କଦଳୀ ଟିକେ ଭାଉଜ ଭାଜିକି ଭାଜିଦେଲେ ଆଉ ସିଝେଇକି ଭାଜି ଦେଲେ ଖାଇଦେଲୁ ଆଉ।
ଆଛା ଆଚ୍ଛା ଆଚ୍ଛା ତାହେଲେ ବି ବୁବୁ ଭାଇ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବି ଆପଣ କିଛି ଖରାପ ଭାବିବେନି।
ପଚାର କଣ ପ୍ରଶ୍ନ ପଚାରିବ ପଚାର କଣ?
ମୋର ପ୍ରଥମ ପ୍ରଶ୍ନ ଥିଲା ମୋର ପ୍ରଥମ ପ୍ରଶ୍ନ ଥିଲା ଯେ ଆପଣ ଯୋଉ ଏବେ ଏତେ ଆପଣ ଯୋଉ ଟିକେ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି ଆଉ ଆମର କଲୋନୀରେ ଆପଣଙ୍କର ହିଁ ଚର୍ଚ୍ଚା ହଉଛି ଦିନରାତି। ତ ଆପଣ ଏହାକୁ କେଉଁ ମାଧ୍ୟମରେ ନେଉଛନ୍ତି ଆଇମିନ୍ ଆପଣ ଏହାକୁ ଗୋଟେ ପଜେଟିଭ ଭାବରେ ନେଉଛନ୍ତି ନା ଆପଣ ଏହାକୁ ନିଜର ପ୍ରଶଂସା ଭାବରେ ନଉଛନ୍ତି ନା ଆପଣ ଆହୁରି ଭଲ ଦେଖ ଯିବାକୁ ଚାହୁଁଛନ୍ତି ନା ଆପଣ ଆମର କଲୋନୀର ପ୍ରେ ପ୍ରେସିଡେଣ୍ଟ ହେଷ୍ଟ କରୁଛନ୍ତି।
ମୁଁ ଆମର କଲୋନୀର ପ୍ରେସିଡେଣ୍ଟ ହେବାକୁ ଚେଷ୍ଟା କରୁଛନ୍ତି ମୁଁ ଯଦି ଭଲ କାଟିଙ୍ଗ ଫାଟିଙ୍ଗ ପକେଇବି ଝିଅ ମାନ‌ ଭାଉଜମାନଙ୍କ ସହିତ ଭଲସେ କଥା ହବି ତ ମତେ ବ ପଟା ମିଳିବ ତ ସେଥିପାଇଁ ମୁଁ ଏଇ ସବୁ କାର୍ଯ୍ୟକଳାପ କରୁଛି ବୁଝିଲେ‌।
ଆଚ୍ଛା ଆଛା ତାହେଲେ ଆପଣ ପୁରା ରା ରାଜନୈତିକ ଟେକ୍ନିକ୍ ୟୁଜ୍ କରିକି ଆପଣ ଜିତିବା ପାଇଁ ଚେଷ୍ଟା କରୁଛନ୍ତି। ଏହା ବହୁତ ସ୍ବା ସ୍ଵାଗତ ଯଦି କ ଏହା ବହୁତ ସ୍ବାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ମୁଁ ଆପଣଙ୍କୁ ଆଉ ଗୋଟେ ପରାମର୍ଶ ଦେବି। ଯଦି ଆପଣ ମୋ ପରାମର୍ଶକୁ ଅଙ୍ଗେ ନିଭାଇବେ ତାହେଲେ ମୋ ହିସାବରେ ଆପଣଙ୍କର ଚର କମଳରେ ଶ ସକ୍ସେସ୍ ଖାଲି ଆସିକି ବାଡ଼େଇ ହେଇକି ପଡ଼ିବ।
ଓହୋ ଏମିତି କି? ଓହ କୁହନ୍ତୁ କଣ? କୁହନ୍ତୁ କଣ ଯଦି ଟିପ୍ସ ଅଛି ଯଦି ମତେ ଟିକେ ସେୟାର କରନ୍ତୁ ଆଉ।
ହଁ। ତ ଶୁଣନ୍ତୁ ଆପଣଙ୍କ ପାଖରେ ଯଦି ବହି ଖାତା କିମ୍ବା କଲମ ପେନସିଲ ଅଛି। ତାହେଲେ ତାକୁ ପାଖରେ ରଖିକି ନୋଟସ୍ ନେବା ପାଇଁ ରେଡ଼ି ହୋଇଯାଆନ୍ତୁ କାହିଁକି ନା ମୁଁ ଏମିତିକା ଆଇଡିଆ ସବୁ ଦେବି ଆପଣଙ୍କୁ ଆପଣ ଯଦି ସେ ଆଇଡିଆକୁୁ ବ୍ୟବହାର କରିବେ ତାହେଲେ ଆପଣଙ୍କର ଚର କମଳରେ ସକ୍ସେସ୍ ଆଜିକି ଖାଲି ବାଡେ ଇପିଟି ହବ ତ ଲେଖି ନିଅନ୍ତୁ ପ୍ରଥମ ପଏଣ୍ଟ।
କୁଓନ୍ତୁ ।
ଆପଣ ସବୁବେଳେ ସକାଳୁ ଉଠନ୍ତୁ। ଏବଂ ସକାଳେ ମର୍ଣିଂ ୱାର୍କରେ ଯାଆନ୍ତୁ କାହିଁକି ନା ବୃଦ୍ଧ ବୁ ଢା ମାନେ ସକାଳେ ରନିଙ୍ଗ ମର୍ଣ୍ଣିଂ ୱାକରେ ଆସନ୍ତି ଏବଂ ସେମାନଙ୍କର ସହିତ ଆପଣ ଯଦି ଭଲ ଭାବରେ ବ୍ୟବହାର କରିବେ ସେମାନ କୁ ଯଦି କିଛି ଜିନିଷରେ ସାହାଯ୍ୟ କରିବେ ସେମାନଙ୍କୁ ଯଦି କିଛି ଆପଣ ବ୍ୟାୟାମ ଯୋଗ କିମ୍ବା ଆଉ କିଛି ଜିନିଷ ଯେପରିକି ଅଲୁରମ ବିଳୁମ୍ କିମ୍ବା ସୂର୍ଯ୍ୟଆ ନମସ୍କାର ଏଭଳିିକା କିଛି ଜିନିଷ ଶିଖାଇବେ। ତାହେଲେ ଲୋକମାନେ ଆପଣଙ୍କୁ ତାଙ୍କ ହୃଦୟରେ ବାସ ରଖିବେ। ଏବଂ ତାଙ୍କର ସବୁ ଜିନିଷରେ ଆପଣଙ୍କୁ ହିଁ ମନେ ପକାଇବେ। ତ ଆପଣ ମୋର ପ୍ରଥମ ପଏଣ୍ଟଟି ଶୁଣିଲେ ।
ହଁ ସକାଳକୁ ମୁଁ ତ ଯାଉଛି ସକାଳେ ମର୍ଣିିଂ ୱାକ ଟା ଯାଉଛି। ସୁ ପିନ୍ଧ କିି କେବେ କେବେ ଖେଳିବାକୁ ବି ଯାଏ। ମାଇଣ୍ଡ ଟା ଟିକେ ଫ୍ରେଶ ହୋଇଯାଏ ବୁଝିଲେ ଆଜ୍ଞା। ଏଇ ଘରେ ସକାଳୁ ଗଲେ ମୁଁ ଯଦି ସକାଳେ ବାହାର କୁ ନ ଯିବି ମୋର ଦିନ ଟା ବେକାର ହୋଇଯାଏ। ।
ତାହେଲେ ଶୁଣନ୍ତୁ ମୁଁ ଏବେ ଆପଣଙ୍କୁ ମୋର ଦ୍ଵିତୀୟ ଟିପ୍ସ ଦଉଛି । ଯୋଉ ଟିପ୍ସକୁ ଆପଣ ଯଦି ଅଙ୍ଗେ ନିଭାଇବେ ତାହେଲେ ଆପଣଙ୍କ ଚର କମଳରେ ରେ ସକ୍ସେସ ଆଛିକି ବାଡେଇ ହେଇ ପଡିବ। ତାହେଲେ ଆପଣଙ୍କ କାଗଜ ଖାତାରେ କାଗଜ ଖାତାରେ ଦୁଇ ନମ୍ବର ଟିପ୍ସ ଲେଖି ରଖନ୍ତୁ ଯେ ଆପଣ ଚେଷ୍ଟା କରନ୍ତୁ ଛୋଟ ଛୋଟ ପିଲାମାନଙ୍କୁ ଏବଂ ତାଙ୍କର ମାତାଶ୍ରୀମାନଙ୍କୁ ଭଲ ଭାବରେ ବ୍ୟବହାର କରିବେ ଏବଂ ତାଙ୍କୁ ଯେକୌଣସି ବି ସାହାଯ୍ୟ ଯଦି ମାଗନ୍ତି ତାଙ୍କୁ ସାହାଯ୍ୟ କରିଦେବେ କାହିଁକିନା ସେମାନେ ହଉଛନ୍ତି କୋମଳମତି ପିଲାମାନେ ସେମାନେ ନିଜର ନିଜର ଜିନିଷ ନିଜେ କରିପାରନ୍ତି ନାହିଁ ସେ ସବୁବେଳେ ଅନ୍ୟର ସାହାଯ୍ୟ ପାଇଁ ଆଶା ରଖିଥାନ୍ତି ଯଦି ଆପଣ ସେ ସମୟ ରେ ଆପଣ ଯାଇକି ସୁ ପରମାନ ଏନ୍ ଭଳି ଶସ୍ୟ ଆପଣଙ୍କୁ ରାତିରେ ଶୋଇଲା ବେଳେ
ବୁଝିଲି କଥା ଟା ବୁଝିଲି। ଆପଣଙ୍କ କଥା ଶୁଣିବା ଯୋଗ୍ୟ ଲେକିନ ତମେ ଏତେ କଥା ବଡ଼ ବଡ଼ କଥା କହୁଛ ଆଜି ଶୁଭମ ଆଜି ଏତେ ମୋଟା ହେଇଛି। ବୋଇତାଳୁ ଭଳିଆ ହେଇଛି ସିଏ ଆଜି କାହିଁକି ପାମ୍ପଡ଼ ଭଳିଆ ହେଇନି।
ଆଜ୍ଞା ସେ ମୋର କଥା ଗୁଡ଼ିକୁ ଅଙ୍ଗେ ନିଭାଉନି କାହିଁକି ନା ସେ ଚାହୁଁନି ଯେ ସକ୍ସେସ୍ ତାର ଗୋଡା ତଳେ ଆସିକି ନମନ କରୁ। କିନ୍ତୁ ମୁଁ ଆପଣଙ୍କୁ ଦେଖିକି ଜଣାପଡ଼ୁଛି ଯେ ଆପଣ ସକ୍ସେସ୍ ପ୍ରତି ପାଗଳ ଅଟନ୍ତି ଆପଣ ସକାଳୁ ଉଠିଲେ ରାତିରେ ଶୋଇଲେ ଖାଲି ସକ୍ସେସ୍ ସକ୍ସେସ୍ ହିଁ ଭାବନ୍ତି। ସେଇଥିପାଇଁ ମୁଁ ଆପଣଙ୍କୁ ସକ୍ସେସ୍ ହେବାର ପ୍ରତିଟି କାରଣ ଆପଣଙ୍କୁ କହିବି।
ଆପଣଙ୍କ କଥା ଟା ସେଇ ଯୋଉ ଆମର ଟିଭି ରେ ସେ ଯୋଉ ଆମର କଷ୍ଟମର କେୟାର ବାଲା ଯେମିତି କହୁନାହାନ୍ତି। ସେମିତି ଲାଗୁଚି ଆପଣଙ୍କ କଥାବାର୍ତ୍ତା। ହଁ ଆପଣ ତ କଷ୍ଟମର କେୟାର ରେ ହିଁ କାମ କରନ୍ତି, ଆପଣଙ୍କ କଥା ଟା ଏମିତି
ଆଜ୍ଞା ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ ଆଜ୍ଞା ମୁଁ କଷ୍ଟମର କେୟରରେ କାମ ଗତ ଦଶ ବର୍ଷ ହେଲା ଛାଡ଼ିଦେଲିଣି, ମୁଁ ଏବେ ଆପଣଙ୍କ ଭଳି ପଚାଶ ଜଣଙ୍କୁ ମୁଁ ଗୋଡ ତଳେ ରଖି କାମ କରୁଛି। ଯଦି ଆପଣଙ୍କୁ ଯଦି ଆପଣଙ୍କୁ ଚାକିରି ଲୋଡ଼ା ତାହେଲେ ମୋର ପିଏ ସହିତ କଥା ହୁଅନ୍ତୁ ଆଉ ବେଶୀ ଚାଲାକି ଚାଲାକି କଥା ମୋତେ କୁହନ୍ତୁ ନାହିଁ।
ଓହୋ ଆପଣଙ୍କ ପିଏ ଯୋଉ ସେ କେଣାଡା? ଓହୋ ସେ ପିଏ ତା ସହିତ କଥା ହବାକୁ ପଡିବ ନାଇଁ, ଆପଣ ଯୋଉ କଥା କହି ଲେ ଆପଣ ନିଜକୁ ନିଜେ ଟିକେ ବେଶୀ ଭାରି ନିଜକୁ ବହୁତ ବଡ ଭାବୁଚନ୍ତି। ସତ କଥା ଆପଣ ବଡ ଭାବିବା କଥା, ଲେକିନ ଆଜି ଯୋଉ ଶୁଭମ ପତଳା ହଉନି ତାହାର କଣ ସଲ୍ୟୁସନ ଟା ଦିଅନ୍ତୁ? ଡାଇଟିଂ ତାକୁ ଡାଇଟିଂ ରୁଲ ଟା କୁହନ୍ତୁ।
ଆଜ୍ଞା ଶୁଣନ୍ତୁ ବଡ଼ ଲୋକମାନେ ଆଗରୁ କହିକି ଯାଇଛନ୍ତି ଯେ, ନିଜ କାମରେ ଯଦି ଆମେ ନିଜେ ମୁଣ୍ଡ ଖେଳାଇବା ତାହେଲେ ଆମେ ଭବିଷ୍ୟତରେ ଆଗକୁ ବଢିପାରିବା। ଶୁଭମର ପତଳା ହେବା ଟିପ୍ସ ଆପଣ ଯଦି ନ ନେଇକି ଆପଣ କେମିତି ସକ୍ସେସଫୁଲ୍ ହେବେ ସେଇ ଯୋଉଠୁ ନେବେ ତାହେଲେ ମୁଁ ଭାବୁଛି ଆପଣଙ୍କ ଭବିଷ୍ୟତରେ ବହୁତ କାମରେ ଆସିବ। ଶୁଭମ କଣ କରୁଛି କରୁ, ଆପଣଙ୍କର କଣ ଯାଉଛି ଶୁଭମ କଣ ଆପଣଙ୍କୁ ପୋଷୁଛି କି ନା
ପୋଶୁଚି ଭାଇ ପୋଶୁଚି ସିଏ, ତା ଯୋଗୁ ତ ମୋ ସଂସାର ଚଳୁଛି ଆଜି।
ଆଚ୍ଛା ଆଚ୍ଛା ତାହେଲେ ଆପଣ ତା ଘରକୁ ଯାଇକି ଚାଉଳ, ଭାତ, ଡାଲି ଖାଉଛନ୍ତି।
ତା ଘରେ ଯାଇକି ଦିଥର ଭାତ, ଡାଲି ଆଉ ସିଏ ଆମର ଆମ୍ବିଳ ଖାଉଚି । ଭାତ, ଡାଲି, ଆମ୍ବିଳ। କେବେ କେବେ କଦଳୀ ତାଙ୍କର ବି କଦଳୀ ଭଲ। ଆଉ କଣ କୁହ ଆଜ୍ଞା? ମୋର ସମୟ ହେଇଗଲାଣି, ଆପଣଙ୍କ ସହିତ କଥା ହବା ପାଇଁ ମୋର ଏବେ ଲୋକମାନଙ୍କୁ ପବନ ଛାଡିବାର ସମୟ ଆରମ୍ଭ ହେଲାଣି, ସେ ମୁଁ ତମର ବିରତି ଚାହୁଁଛି ମୁଁ ସେମାନଙ୍କ ସହିତ ଟିକେ କଥାବାର୍ତ୍ତା ହେଇକି ଆସେ।
ଶୁଣନ୍ତୁ ଶୁଣନ୍ତୁ ଆପଣ ଏମିତି କହିକି ଯଦି ମୋର କଲ୍ଟିକୁ ରଖିଦେବେ ତାହେଲେ ଆପଣ ଭବିଷ୍ୟତରେ କେବେ ବି ବଡ଼ ଲୋକ ହେଇପାରିବେନି, ଏହା ମୁଁ ଲେଖିକି ଦେଇ ଦଉଛି।
ବଡ ଲୋକ ଛୋଟ ଲୋକ କଣ ଆଜ୍ଞା ସମସ୍ତେ ସେଇ ତ ଯେମିତି ଆଇଚନ୍ତି ସେମିତି ମରିବେ ସେଇଟା କିଛି ନୁହଁ।
ଶୁଣନ୍ତୁ ଶୁଣନ୍ତୁ ଆପଣ ଟିକେ ବେଶୀ ଭା ଭାଗବତ ଗୀତା ପଢି ଦଉଛନ୍ତି ଯାହା ଲାଗୁଚି। ସେଇଥିପାଇଁ ଆପଣ ଏତେ ସୁନ୍ଦରିଆ ସୁନ୍ଦରିଆ କଥା କହୁଚନ୍ତି। କିନ୍ତୁ ମୁଁ ଆପଣଙ୍କୁ କହିଦେବାକୁ ଚାହୁଁଚି ଯେ ଆପଣ କେବେବି ବଡ ଲୋକ ହେଇପାରିବେ ନାହିଁ। ଆପଣଙ୍କର ପୁଅ ବି ଯେ ପାଠ ପଢ଼ୁନି କହୁଥିଲେ ଷ୍ଟାର୍ଟିଂ ରେ କମ୍ପାନୀରେ ହିଁ ଚାକର କାମ କରିବ ଏହା ମୁଁ ଲେଖିକି ଦେଇ ଦଉଚି ଏବଂ ଦରକାର ପଡ଼ିଲେ ମୁଁ ରେଜିସ ଟ୍ରି କରିକି ବଣ୍ଡ ପେପର୍ ରେ ସାଇନ୍ ପକେଇଦେବି ଯେ, ଆପଣ କେବେ ବଡ଼ ଲୋକ ହେଇପାରିବେ ନାହିଁ। ଏବଂ ଏମିତି ହିଁ ରହିଯିବେ ଏବଂ ଆ ଆପଣ ଯଉ ମତେ ଏମିତି କହୁଛନ୍ତି ସେୟା କେବେ ବିି ସମ୍ଭବ ନୁହେଁ। ତ ଜଗନ୍ନାଥଙ୍କୁ ଡାକନ୍ତୁ ଏବଂ ବଡ଼ ମଣିଷ ହେବା ପାଇଁ ମୋର ଟିପ୍ସ ଗୁଡ଼ିକ ଫଲୋ କରନ୍ତୁ। ଏବଂ ଯଦି ଆଉ କିଛି ଦରକାର ତ ମତେ ଆଉ କେବେ କଲ କରନ୍ତୁ।
ଆପଣ ଆପଣ ଇସ୍କନରେ ମେମ୍ବର ଅଛନ୍ତି ନା? ଆପଣଙ୍କ କଥାବାର୍ତ୍ତା ଚିତା କାଟ ଚିତା କାଟିଲା ଭଳିଆ କଥା। ଆପଣ ବୋଧେ ଇସ୍କନ କମିଟିରେ ଅଛନ୍ତି ଆପଣଙ୍କର ଦି କଥାବାର୍ତ୍ତାରୁ ଧରା ପଡିଥାଏ। ମୁଁ ରଖୁଚି ଆଜ୍ଞା ମୋର ମୋର ମହତ୍ୱପୂର୍ଣ୍ଣ ସମୟ ଆପଣ ବର୍ବାଦ କରିିଲେ ଦେଲେ ରଖିଲି।
ରଖନ୍ତୁ ରଖନ୍ତୁ ଆଜ୍ଞା ରଖନ୍ତୁ।